ହ୍ୟାଲୋ। ଭାଇ କଣ କରୁଚ ଏଇ ବସିଚି ଦୋକାନରେ ଆଉ କଣ କରିବା। ଅ ହ ଆଉ କଣ?
ଆଉ କଣ ଖାଇଚ?
ବାତ ଖାଇଥିଲି ଆଉ
କେତେବେଳେ ଖାଇଥିଲ? ହଁ ଏବେ ବା
ଉଁ ଖାଇଥିଲି ଖାଇକି ଦୋକାନ ରେ ଏଡି ବସିଚି ଏଡି ଆଉ।
ହଁ। ଖାଇବା ନେଇ ଯାଉଛୁ ତାହେଲେ ହଁ ମାନେ ଗଲେ ଖାଲି ଖାଇଆ ସକାଳେ ରୋଷେଇ କରିକି ନେଇକି ଆସୁଚୁ ହେରି ଆଉ।
ଅ ହ ଆଉ
ଅ।
ଆଜି କାମ କ
ମୁଁ ଏବେ କାମ ଉପରେ ଖାଇ ବସିଚି।
ଅ ହ ବନ୍ଦ ଅ
ଏବେ ଅଛି ଏବେ ତିନିଟା ଆଗେ ଛୁଟି ମାନେ ରେଷ୍ଟ ତାପରେ ତିନିଟା ପରେ କାମ କରିବ ଆଉ।
ଅହ ଘଣ୍ଟେ ରେଷ୍ଟ ନଉଚି ବୋଧେ ଆଉ।
ହୁଁ।
କଇଲି ଘଣ୍ଟେ ରେଷ୍ଟ ବୋଧେ ଆଉ।
ହଁ।
ବର୍ଷା ଏଇଠି ଘଡଘଡି ହଉଚି ବର୍ଷା ହବ ବୋଧେ ଏଥର ଆଉ।
ହଁ। ଏଇଆଡେ ହେଇଗଲାଣି ଯୋରିିଆ ଗୋଟେ ଅସରେଟ ହେଇଗଲାଣି। ଆଉ ଗୋଟେ ହବ ବୋଧେ ପବନ ହଉଛି ତ ମେଘ ପବନ।
ଓ ହୋ। ସାଡ଼େ ହେଇଗଲାଣି? ଓହୋ। ୟା ରଡ଼ ରଡ଼ ହଉଛି। ହଵ ବୋଧେ।
ହ
ଆଉ କଣ?
ହଁ ଆଉ ଦୋକାନରେ ବେପାର କେମିତି ଚାଲିଛି।
ସେଲେ ପରୋଇଣ ଉଁ ଅଁ। ଆଉ କଣ ଘରକୁ କେବେ ଆସିବ ଆଉ। ଆଇଣ୍ଟୁ ଅନଳ।
ଆାର ମାସରେ ଭାବୁଛି ଯିବି ସେଇ ଲାଷ୍ଟକୁ ଆଉ।
ଅ ହଁ। ବୁଲା ବୁଲି ଯାଇନ।
କୌମାଣଙ୍କୁ। କୋଉଦିନ ନାଇଁ ମୋ କୁଆଡେ ଯାଇନି ଦେଖିବା ଯିବା କୁଆଡେ ଆଉ।
ହୁଁ। ଆଉ ଘର ଭଲ କରିଥିଲ ନା କରୁନ।
ହୁଁ କଲ କରିଥିଲି ଏବେ ସକାଳେ କରିଥିଲି ଆଉ।
ଘରେ ସମସ୍ତେ ଭଲ ଅଛନ୍ତି।
କଣ ସବୁ କହୁନ। ହୁଁ। ଆ ତମ ଦେହ ପା ଭଲ ଅଛି।
ହଁ ଭଲ ଅଛି।
ହଁ ଭଲ ଅଛି।
ହ ହଁ ଅଛି।
ରାତିକି ରୋଷେଇ କଣ ହବ।
ରାତିିକି ରୋଷେଇ କଣ ଦେଖିବା ଆଉ। ଭିତରେ କେବେ ରହିଛୁ। ଥଣ୍ଡା ହେଇଯାଇଛି ସିଂଘାଣି ବାହାରୁଛି ଖାଶ ହୋଉଛି। ପଇସା ଏଠି ହଯାନ୍ତି। ସେଆ ଥିଲା କଣ କି ପାଇଁ ଆଉ କଣ। ଆଉ। ଧରିବୁନୁ ଦେ
ହଁ।
ଟିକେ ରହିଲ କଲ୍ କରୁଛି ରୁହ।